ହଁ।
ନମସ୍କାର।
ନମସ୍କାରେ।
ଆପଣ କୋଉଠୁ କହୁଛନ୍ତି, ଖାଇକିନା ବଇଚି, ଆଉ ଆପଣ କଣ ଅଛନ୍ତି?
ମୁଁ ଏଠି ଖୁଆଉଛି, ମୁଁ ପୁଅକୁ ଟିକେ।
ଓହୋ।
କଣ ଖାଇଲେ?
ମୁଁ ଖାଇଲି ତ, ସକାଳେ ହେଇଥିଲା ଖରାବେଳେ ହେଇଥିଲା, ଚିକେନ, ସେୟାକୁ ଭାତ ଆଉ ମାଂସ ଖାଇଥି
ହଁ ହଁ ହଁ। ଆପଣ କଣ କରୁଚନ୍ତି, ଶୋଇଲଣି?
ନା, ଶୋଇନି, ବସିଛି ବାହାରେ।
ଖାଇ ପିଇକିରି ତାହେଲେ କଥା ହେଲେ, ଆଁ?
ଆପଣଙ୍କ ପୁଅର କୋଉ କ୍ଲାସ୍?
ନାଇଁ, ନାଇଁ, ମୋ ପୁଅ ଦି ବର୍ଷ ଆଠ ମାସ।
କ୍ଲାସ ଯାଇନି।
ହଁ ହଁ
ଆପଣ କଣ କରନ୍ତି?
ନା, ମୋର ତ ଏବେ ଦଶମ ପାଇଲା।
ହୁଁ ହୁଁ।
ସେ ଏବେ ରେଜଲ୍ଟ ବାହାରି ସାରିଲାଣି। ଏବେ ଫର୍ମ ଫିଲ୍ଅପ କରିଛି କଲେଜ୍ ଆସିଲେ ଯିବି ଆଉ ଘରେ ଅଛି ଏବେ।
ଅ ହୋ
ହୁଁ
କୋଉ ଡିଭିଜନ କରିଥିଲେ ଦଶମରେ?
ଦଶମରେ ତ ମୋର ବି
ବି ଓ ହୋ ତାପରେ ପ୍ଲସ ଟୁ ନାଇଁ?
ହୁଁ ହୁଁ।
ହଁ ହଁ ହଁ ଆଉ ତ କେତେ ଅଛି ପ୍ଲସ୍ ଥ୍ରୀ ଅଛି ଚାରି ବର୍ଷ।
ହଁ ପ୍ଲସ ତିନି ବର୍ଷ
ଅ ହଁ
ଅ ହଁ ଆପଣଙ୍କ ଘର କୋଉଠି?
ଏ ପାଖାପାଖି ଆଉ।
କୋଉଠି କହୁନାହାନ୍ତି।
ନାଇଁ ଏ ଅପ୍ ରେ ପର୍ସନାଲ କଥା ନାହିଁ। ମ୍ୟାସେଜ ଦେଖିନ କି?
ଅ
ହଁ ମେସେଜ ଦେଇଚ ଦେଇଚନ୍ତି ନା ମ୍ୟାମ ଘରିକା।
ଓ ହୋ
ଆପଣ ଖାଇ ସାଇଲେଣି?
ନା ନା ଖାଇନୁ ଖାଇବୁ ଆଉ ମୋ ପୁଅ ଟାକୁ ଟିକେ ଖୁଆଉଛି ତା ପଛରେ ଖାଇବୁ ଆଉ।
ଓ ହୋ
ଆଉ ଘରେ ସମସ୍ତେ ଶୋଇ ସାଇଲେଣି ଶୋଇପଇଲେନି ଖାଇକି?
ନାଁ କେଇ ସୋଇନୁ।
ଲେଟ୍ ରେ ଶୋଇଆ ବଧେ?
ହଁ
ଓ ହୋ କେତେଟା କଲେଜ ର ଫର୍ମ ପକେଇଚ?
ମୋର ତ ଗୋଟେ ଆଇଡି ରେ ତିରିଶି ଟା ପାଇଛି ଆଉ ଗୋଟେ ଆଇଡି ରେ ଚଲଉଛି ଆଉ।
ନାଇଁ ନାଇଁ ମୁଁ କହିଲି କେତେଟା ଫର୍ମ ପକେଇଚ?
ଓ ହୋ ଫର୍ମ ଫର୍ମ ତ ମୁଁ ପକେଇଛି ଗୋ ଦିଟା।
ନି ମୁଁ ଜାଣିଛି ମୁଁ ସେ ବିଷୟରେ ପଚାରେ ନାଁ।
ଓ ହୋ ମୋର ତ ଦିଟା ଫର୍ମ ପାଇଛି। ଗୋଟେଏ ସେ ସାଇନ୍ସ ର ପକେଇଛି ଆଉ ଗୋଟେ ଡିପ୍ଲୋମା ର ପକେଇଛି।
ଓ ହୋ ଯାହା ହେଉ।
ହୁଁ ଆପଣ କୋଉ ଜାଙ୍କେ ପଡିଛନ୍ତି?
ମୁଁ ଯମା ପାଠ ପଢ଼ିନି।
ପାଠ ପଢିନାହାନ୍ତି?
ହୁଁ ପାଠ ଆଜିକାଲି କିଏ ପଢୁଛି?
ଆଜ୍ଞା ସମସ୍ତେ ତ ପଢୁଛନ୍ତି ପାଠ।
ଭାଇ ଆମେ ତ ପାଠ ଟୋଟାଲି ପଢିନଉ।
ଆଉ ମେସେଜ କେମିତି କରୁଛନ୍ତି?
ସେମିତି ଯିଏ ମେସେଜ କରୁଚନ୍ତି ତାଙ୍କୁ ଟିକେ ଦେଖିକି ମୁଁ କପି କରିଦଉଚି ଆଉ କଣ?
ହୁଁ ହୁଁ। ହାଲୋ।
ଆଉ ତମର ସବୁ ସାଙ୍ଗ ସାଥି ପାସ୍ କଲେ ନା ନାଇଁ।
ହଁ ସମସ୍ତେ ପାସ୍ କରିଲେ ଭଲ ହେଲା।
ଅ ହ କେଇ ଗୋଟେ ବି ଫେଲ୍ ହେଇ ନାହାନ୍ତି।
ଫେଲ୍ ଜଣେ ହେଇଛି ସେ ପାଗଳ ଟା ସେଥିଲାଗି ସେ ଫେଲ ହେଇଛି।
କାହିଁକି?
ସିଏ ତାଙ୍କର ଟିକେ ମୁଣ୍ଡ ଦୋଷ ଅଛି ତ।
ହଁ।
ସିଏ ଏତେ ସ୍କୁଲ୍ ଆସନ୍ତିନି ସେଥିଲାଗି ଫେଲ୍ ହେଇ ଗଲେ।
ଓହୋ ସ୍କୁଲ୍ ବି ଯାଏନି।
ନା ନା ସ୍କୁଲକୁ ଆସନ୍ତିନି କି ପାଠ ପଢନ୍ତିନି ଏତେ ଅଧିକ ବୁଲନ୍ତି ହେଥିଲାଗି ଫେଲ୍ ହେଇଗଲେ।
ତାହେଲେ ଦଶମ ଯାଏଁ କେମିତି ଗଲା?
ଦଶମ ଯାଏଁ ତ ଯିଏ ନାହିଁ ସିଏ ପଳେଇବ।
ନାଇଁ ଯେ ମୁଁ କହିଲି ଯାଇନି ନା ଏଇ ଯୋଉ ମାନେ ସ୍କୁଲ ଯାଇନି ନା ତ ଦଶମ ଯାକେ କେମିତି ଗଲା।
ଦଶମ ପରୀକ୍ଷାରେ ଆସେ ବେଳେ ବେଳେ ଏମିତି ଖାଲି ବସେ ଯାଏ। ସରେ ମାନେ ତାକୁ ସେମିତି ପାସ୍ କରି ଦିଅନ୍ତି ଆଉ କଣ ଫେଲ୍ କରେଇବେ ଫେଲ୍ କଲେ ସାରଙ୍କ ମାନଙ୍କ ଉପରେ ଏ ଇଏ ଆସିବ ନା।
ହଁ।
କାଇଁ ଏ ପିଲା ଟା ଫେଲ ହେଲା? କଲେ ସ୍କୁଲରେ
ଓହୋ। ଆଉ ତମର ମାଟ୍ରିକ୍
ଆଜ୍ଞା।
ମାଟ୍ରିକ ସେ ସ୍କୁଲରେ ପଡିଥିଲା ନା ଅଲଗା ଜାଗାରେ ପଡିଚି।
ଅଲଗା ଅଲଗା ଯେଗାରେ।
ଅଲଗା ଜାଗାରେ ପଡେ।
ହୁଁ ହୁଁ।
ହଁ ହଁ।
ଅଲଗା ଯାଗାରେ ଥିଲା।
ଅ ହଁ ସେଇ ଜଣେ ପିଲା ଫେଲ ହେଇଗଲା ନାଇଁ।
ହଁ ହଁ।
କେତେ ଦୁଃଖର କଥା।
ହୁଁ ହୁଁ।
ମାନେ ସମସ୍ତେ ପାସ୍ କଲେ ସମସ୍ତେ ପାସ କଲେ ଯଣେ ମାତ୍ର ଫେଲ୍ ହେଇ ଗଲା।
ହୁଁ।
ପିଲାଙ୍କ ସାଙ୍ଗେ ମିଶେନା ନାଇଁ?
ମିଶେ ସେମିତି ସେ ତାର ଟିକେ ମୁଣ୍ଡ ଦୋଷ ଅଛି ନାଁ ସେଥି ଲାଗି। ସ୍କୁଲ୍ କଲେଜ୍ ଗଲୁ ଆସୁନା ଏତେ
ଓହୋ।
ସେ ଯୋଉ ଦିନ ସ୍କୁଲ ଆସିବ ମାନେ ସାର୍, ମ୍ୟାମ୍ ମାନେ ପାଗଳ ହେଇଯିବେ।
ଖାଲି ଗପେ।
ଗପେ ଚିଲେଇବ ଅଧା କ୍ଲାସରେ ହଉଥିବ ଚିଲେଇବ। ହେଲେ ଆଳୁ କିଲ କିଲ ଏମିତି ହବ ଆଳୁ କିଲ ପିଆଜ କିଲ ଏମିତି ହବ।
ହଁ ହଁ।
ହୁଁ।
ଆ ଭଲ ଆଉ କଣ। ହୁଁ ହୁଁ। ହଁ ହଁ।
ପୁରା କପାଗଳ ହେଇଯାଉଥିବ ନାଇଁକି।
ହୁଁ ଆଉ ତାକୁ କଣ କରିବେ କେତେ ମାରିବେ ମାରିଲେ କଣ ସେଶୁଣିବ। ମାରିଲେ ସଆଉ ଗୋଟେ ହାତ ଦେଖେଇଦବ।
ହଁ ଏଭଗବାନ୍।
ତାକୁ ମାଡ଼ ଖାଇ ଖାଇ ମାଡ଼ ଆଉ କାଟେନି ତାକୁ।
ହୁ ହୁ ମାଡ଼ରେ ପାଖିଗଲା ଆଉ।
ହୁଁ।
ଆଉ ସ୍କୁଲ୍ ଲାଇଫକୁ କେତେ ମିସ୍ କରୁଚ?
ସ୍କୁଲ୍ ଲାଇଫତ ଥରେ ପଳେଇଲେ ମାନେ ଆଉ କେବେ ଜୀବନରେ ଫେରିବନି। ଆଉ ସେମିତି ବହୁତତ ମିସ୍ କରିବାକୁ ପଡ଼ୁଛି।
ହଁ।
ଥରେ ଆମର ଦଶମ ପାଇଲାଣି ଏଇ ଦି ମାସେ ତିନି ମାସେ ହେଲାଣି।
ହୁଁ।
ଆଉତ ଆମେ ସ୍କୁଲ୍ ଯାଇପାରୁନୁ ଖାଲି ବାହାରୁ ବାହାରୁ ଦେଖିବା କଥା ଆଉ।
ହଁ ହଁ।
ଆଉ ଥରେ ଯେତେଳେ ଯିବୁ ହେତେଳେ ମାର୍ସ ସିପ୍ଟ ପାଇଁ ଯିବୁ ଆଉ। ମାର୍କ ପାଇଁ ଯିବୁ ମାର୍କ ସଟ୍।
ହଁ।
ସେଥିପାଇଁ ଯିବୁ ଆଉ ଥରେ କେବଳ ସ୍କୁଲ୍ ଗୋ ଗୋଟେ ଦିନ ଆମର ଅଛି ସ୍କୁଲରେ।
ଆଗକୁ ଯେବେ ବ୍ୟାଚ୍ ଫିଷ୍ଟ ହବ ଦେଖାଯିବ ଆଉ ସେତେବେଳେ।
ହଁ ହଁ।
ସାଙ୍ଗସାଥି ମାନଙ୍କୁ।
ହଁ ସେଇଟାତ ଠିକ୍ କଥା କିଏବି କୋଉ କଲେଜରେ ପଢିବତ ଠିକ୍ ନାହିଁନା ସେମିତି।
ସମେସ୍ତେ ଅଲଗା ଅଲଗା କଲେଜକୁ ପଳେଇବେ ଆଉ କିଏ ଦେଖାହେଇ ପାରିବେନି। ସେଇ ଗୋଟାଏ କେବଳ ବନ୍ଧୁ ମିଳନରେ ଆମେ ଦେଖା ହେଇପାରିବୁ।
ହଁ।
ତା ଆଉ ନହେଲେ ଆମେ କେବେ ଦେଖା ହେଇପାରିବନି।
ଆଜ୍ଞା।
ଆମେ ବି ସେଇ ଆମ ସ୍କୁଲ ଲାଇଫକୁ ବହୁତ୍ ମିସ୍ କରୁଛୁ କୋଉ ସାଙ୍ଗ କୁଆଡେ ସବୁ ଜାଣିକରି ବାହାସହା ହେଇଗଲାଣି।
ଆଜ୍ଞା।
ହଁ ହଁ।
ଆମର ତ ସାଙ୍ଗ ଏବେଠୁ ପଳେଇଲେ ହିଁ ହଷ୍ଟେଲ କେତେ ଜଣ। ହଷ୍ଟେଲ ପଳେଇଲେନି। କିଏ ଆଇଟି ଆଇ କରିବ କିଏ ଡିପ୍ଲୋମା କରିବ କିଏ ସାଇନ୍ସ କରିବ। କିଏ ଆର୍ଟ୍ସ୍ କରିବ। ହଁ କମର୍ସ କରିବ ସମସ୍ତେ ଅଲଗା ଅଲଗା ବାଟରେ ପଳେଇଲେନି।
ହୁଁ ହୁଁ। ହଁ ମୁଁ କିଏ କିଏ କୁଆଡେ ଯାଇ ପ୍ରି ଯାଇକି ତାଙ୍କ ଲାଇଫ ରେ ସିଏ ଆଗକୁ ବଢିବେନା ଆଉ।
ହଁ। ହଉ।
ହାଲୋ କୁହନ୍ତୁ।
ଏବେ ଏତେ ଗାଡି ଘୋଡ଼ା ଥାଆନ୍ତି। ଗଇ ହଁ ଯା ଆପଣ ପୁଅ ଖାଇସାଇଲାଣି।
ସରିଲାଣି।
ଶୋଇଲାଣି।
ନାଇଁ ନାଇଁ ଶୋଇନି ଶୋଇବ ଆଉ।
ହୁଁ ହୁଁ ହଉ ହଉ।
ହଉ ହଉ। ଏଇଟା ଦେଖୁଛି ଫୋନ ତାପରେ ଶୋଇବ ଆଉ
ହଁ ଆଜ୍ଞା ରହୁଚି ଆଉଥରେ ଦେଖା ହେବା।
କଣ କହିଲ।
ବିଦ୍ୟା ରହୁଛି।
ହଁ ହଁ।